ହଁ ନମସ୍କାର ନମସ୍କାର ।
ହଁ ଆଉ କେମତି କଣ ଆଜି ମନ
ମୁଁ କହିଲି ସକାଳେ ଟିକେ ମାନେ ବର୍ଷା ଟା ତ ଜୋର ହଉଛି ଟିକେ ଚାହା ଫାହା ଖା ଖାଇକି ଦି ଜଳଖିଆ ଖାଇକି ମୁଁ ଏଇ ବସିଥିଲି ବୋଲି ଟିକେ ମନୋଜ ଭାଇଙ୍କ କତି ଗ ଟିକେ ଫୋନ କରିଦିଏ କଣ କରଛନ୍ତି ତାଙ୍କ ଟିକେ ପଚାରିଦିଏ ଆଉ କୁଆଡେ ବର୍ଷା ତ ଯିବା ଆସିବା କୁଆଡେ ନାହିଁ କି ଆଉ ଗୋଟେ କଥା ଖୁସି ଲାଗିଲା କି ବର୍ଷା ଟା ହେଇଛି ଯେମିତି କାଲି ଠାରୁ ଆଉ ଟିକେ ଲୋକମାନେ ଟିକେ ତଳି ଫଳି ପକେଇଲେଣି ।
ହଁ ହଁ ବା ବର୍ଷା ଆମର ବହୁ ମାତ୍ରାରେ ବର୍ଷା ହେଇଛି ବର୍ଷା ତଳି ଫଳି ଯାହା ପକଉଛନ୍ତି ଦୁଇରେ କଣ କହିଲା କି ଆମର ଯୋଉ ଗାଡିଆ ନାହିଁ କି ପଙ୍କୁୁଆ ଗାଡିଆ ତା ଦେହରୁ ବହୁ ମାତ୍ରାରେ ଆମ ମାଗୁର ସେଇଭଳିଆ ବାହାରୁଛନ୍ତି ଏଠୁ ପାଣି ବଢିଛି ନା। ସେ ସବୁ ଗଡି ଯାଉଛନ୍ତି ବିଲକୁ ଆଉ ଲୋକମାନେ ଯାହା ବା ଟେଇ ବୁଟେଇକି ସବୁ ନଉଛନ୍ତି ଆଉ ଏମିତି ସବୁ ଇଏ ହେଇଛି ଆଉ । ଆଉ ଆଜି କଣ ଖିଆପିଆ କଣ ହେଇଛି ସକାଳୁ?
କାଳୁ ଚୁଡ଼ା, କଦଳୀ ଆଉ କଣ?
ମୋର ବି ପ୍ରାୟତଃ ଆଜି ଘରେ ଉପମା କରି ଥିଲେ । ମୁଁ ତ ଆଜି ଯେହେତୁ ବର୍ଷା ହେଲା ଘାଲେଇ ଘାଲେଇ ଶୋଇକି ଟିକେ ଡରିରେ ଉଠିଲି । ଉଠିକି ଗଲି ଚୁଡା ଉପମା ଟିକେ ଖାଇଦେଲି ଉପସୁଜି ଉପମା ଖାଇସାରି ଆଉ ସୁଜିଉପମା ସହିତ ଘୁଘୁନି ଟିକେ ଆଉ ଆମର ଉପରେ ମିକ୍ସଚର ଟିକେ ପକେଇକି ପିଆଜ ଟିକେ କାଟି ପକେଇ ଖାଇଲି । ଖାଇକି ଟିକେ ଆପଣ କଲ୍ କରିଥିଲେ ଆପଣ କଥା ଟିକେ ଶୁଣିବି ଆଉ ଆଉ ମୁଁ କୋହୁଥିଲି ଆମର କାଲି ଗୋଟେ କଥା ଥିଲା କଥା ହୋଉଥିଲେ ଆମର ଯୋଉ ସ୍କୁଲ ବିଷୟରେ ଆମର ଯୋଉ ନାହାନ୍ତି କି ଗୋ ଟେ ଆମର ସନ୍ଥ ସାର୍ ବୋଲି ଗୋଟେ ସାର୍ ଅଛନ୍ତି ସେ ପ୍ରାୟତଃ ଆମର ଯୋଉ ପଇଁଚାଳିଶି ମି କ୍ଲାସ ଶ୍ରେଣୀ ହେଇଥାଏ ଗୋଟେ ଶ୍ରେ ଗୋଟେ କ୍ଲାସରେ ସିଏ ପ୍ରାୟତଃ ଆସିବେ ସିଏ ଆସିବା ମାତ୍ରେକ ଝିଅ ମାନେ ସବୁ ପ୍ରାୟତଃ ଯାହାର ଯୋଉ କେସ୍ ସେ ଠିଆହେଇଯିବେ ଆଜି ମତେ ଇଏ ଏମିତି କହିଚି ଫେଣ ଆଉ ଗୋଟେ ତା କେସ୍ ସମାଧାନ ହବ ଫେଣ ଆଉ ଗୋଟେ ଝିଅ ଆସିବ। ନା ଆଜି ମତେ ଏପିଲାଟା ଏମିତି କହିଲା। ଏମିତି ସବୁ ଚାଲିବ ଯେମିତି ସାର୍ ପ୍ରାୟତଃ ପଇଁଚାଳିଶି ମିଣ୍ଟି ରୁ ଓ ଦଶ ମିନିଟ ପାଠ ପଢିବାକୁ ଯିବେ କିନ୍ତୁ ଚାଳି ମାନେ ପାଖାପାଖି ପଇଁତିରିଶ ସେମିତି ଖାଲି ଗପ ଗପରେ ପଳାଅ ଆପଣ ସେତେବେଳେ ସାର୍ ମାନେ ଏମିତି କରୁଥିଲେ?
ହଁ ଆଉ ଜଣେ ଆପଣ କହିଲେ ମୋ ଜଣେ ସନାତନ ସାରେ ଜ ଥିଲେ ହେଲା ତାଙ୍କ ଘରଟେ ସେପଟେ ଆମର ହରିପୁର ବୋଲି ଆପଣ ହରିପୁର ବୋଲି ଜାଣିଥିବେ ବର୍ଷ ସେ ଆସନ୍ତି ହେଲା। କ୍ଲାସରେ କଣ କରନ୍ତି ବି ମାନେ ଶୁଣୁନା। ଆମକୁ ସେ ଆସିଲେ ସେ ଠିକେ ଆସନ୍ତି କଣ ଏଗାରଟା ବେଳକୁ ଆସନ୍ତି। ଫାଷ୍ଟ କ୍ଲାସ ଯାଏ। ଫାଷ୍ଟ ମାନେ ଜିବା ଇଏ ପିରିୟଡ ଟା ତା ସକାଳେ ଆଇଲା ବେଳକୁ ଅଁ ବୋ ବୋହୁତ ଜୋରେ ନିଦ ମାଡେ ତାଙ୍କ କ୍ଲାସରେ।
ତାପରେ ତାଙ୍କର ମାନେ ଏମିତିଆ ଗୋଟେ ନି ଯୋଉଟା ସେ ସେକେଣ୍ଡ କ୍ଲାସ ଦ୍ୱିତୀୟ କ୍ଲାସ୍ ଆସିବ ନହେଲେ ପୁଣା ଖାଇସାରିଲା ପରେ ମନ ଗଲ ସାଢେ ଦିଟା ବେଳକୁ କି ଦି ତିନିଟା ବେଳକୁ ଆସିବ ଯେମିତି ମୁ ନିଦ ଲାଗିବ ପିଲାଙ୍କୁ।
ମୁଁ ମା-ମା ଅଧିକାଂଶ ସମୟ କଣ କରିବନା ବ ପଢୁ ପଢୁ ପଢୁ ଶୋଇ ପଡିଥିବି। ମାନେ ଏମିତି ଶୋଇପଡି ଧରା ପଡନି କେବେ କିନ୍ତୁ ଶୋଇ ଶୋଇ ପଡିଥିବି ଜଣା ପଡ ଯେମତି ଜଣା ପଡିବନି ଇଂ ଦି ତିନି ମିନିଟ୍ ଖଣ୍ଡେ ଟିକେ ଆଖି ଲାଗିଗଲେ ମାନେ ଟିକେ ଭଲ ଲାଗେ। ପୁରା ମାନେ ନିଦ ଲାଗେ ସିଏ ବି ସେମତି ଥିବେ କାଇଁ କହିଲ ସେ ଯେମିତି ପଢୋଉଥିବେ ନିଦଟା ନିଶ୍ଚିନ୍ତ ଆସିବ। ଅନ୍ୟ ଯେକୌଣସି ସାର୍ ଶିକ୍ଷକ ମାନେ ଆସିଲେ ମାନେ ଏତେ ଲାଗେନି ନିଦ। କିନ୍ତୁ ତାଙ୍କ କ୍ଲାସରେ ବୋହୁତ ନିଦ ଲାଗେ ମତେ। ମୁଁ ମାନେ ପ-ପଶି ପଶି ପଶି ସେଇଠୁ ବାହାରେ କେମିତି ଟିକେ ବହି ଭିତରେ ସେ ବେ-ବେଞ୍ଚ ଭିତରେ ଟିକେ କେମିତି ମାନେ ଶୋଇ ପଡିଥିବୁ କି ଆଖି ଲଗେଇଦୋବୁ କି ଟିକେ ଏଇଭଳିଆ ସବୁବେଳେ ଆମେ ଖୋଜୁଥାଉ ତାଭିତରେ।
ହଁ ହଁ ଆମର ତ ଗୋଟିଏ ସାଙ୍ଗ ଅଛି ଯିଏକି ଶୁକୁଟା। ସିଏ ପ୍ରାୟତଃ ତାଙ୍କ ଘରୁ ସବୁବେଳେ କୋଳଥ ଆଉ ଚାଉଳ ଏସବୁ ଜିନିଷ ଚୋରି କରି ନିଏ। ଘରୁ ନେଇଥିବ ବ୍ୟାଗରେ ପୁରରେକି କିଲେ କିଲେ ଦେଢ଼ କିଲେ ସେତେବେଳେ ଛୋଟ ଥିଲା ସେ ଫାଷ୍ଟରେ ପ ଯେତେବେଳେ ନବ କଇକି ପଳେଇବ। ଆମର ପଇରେ ଗୋଟେ ମେଷ ଦୋକାନ ଅଛି। ସେଠିକୁ ଯାଇଁକି ସେ ସେଠି ତାକୁ ଆଗେ ବିକିବ ଯୋଉ ପଚାଶ ଷାଠିଏ ଟଙ୍କା ହେଇଥିବ କି ସତୁରି ଟଙ୍କା ହେଇଥିବ। ସିଏ କଣ କରିବ କି ବ୍ୟାଗରେ ସବୁ ପ୍ରକାର ଚକୋଲେଟ କୁୁରକୁରି ପୁରେଇଥିବ ଆଉ କୋଡିଏ ତିରିଶ ଟଙ୍କାରେ ବୁଲି ଦୋକାନରୁ ଦି ଟଙ୍କିଆ ଚପ୍ ଆଣିଥବ। ପନ୍ଦରଟା ଖଣ୍ଡେ ଚପ୍ ସିଏ କଣ କରିବ ସେ ଚପ୍ ମାନେ ସ୍କୁଲ ଭିତରେ ଆମ ଶ୍ରେଣୀ ଗୃହରେ ବାସୁଥିବ ମାନେ ବୋହୁତ ଜୋର ସିଏ କାହାକୁ ଦବନି ସିଏ ଯେମିତି ସମତିକୁ ଅନେଇବ ଦେଖିବ କେହି ତାକୁ ଅନେଇ ନାହାନ୍ତି ସିଏ ଗୋଟେ ପାଟିରେ ଏମିତି ପୁରେଇଦବ। ଏମିତି କରେ ବୋହୁତ ଥର କଲା ତାପରେ ବାସି ଯି ଇବ ଯେତେବେଳେ ବୋହୁତ ଜୋରରେ ବାସିଲା ଟାଇମ୍ ରେ ଛୁଆ ମାନେ ଖାଲି ତାକୁ ମାଗିବାକୁ ଯିବେ । ସିଏ ତାର କଣ କରିବ ନା ଫାଳେ ଖାଇବ ବକେଟେ ଖାଇବ। ଆଉ ଛୁଆମାନଙ୍କୁ ସବୁ ବକେଟେ ବକେଟେ ବାଣ୍ଟି ଦବ ଫେର ଆଉ ଗୋଟେ ଚପ୍ ବାହାର କରିବ। ବକେଟେ ଖାଇବ ଛୁଆ ମାନଙ୍କୁ ବାଣ୍ଟିକି ଦବ ସେ ଚପ୍ ସରିବ । ପ୍ରାୟତଃ ଏମିତି ହଉ ହଉ ତାର ଗୋଟେଏ ଯାକେଁ ପଳେଇବ ସେ ଚପ୍ ଚପ ବ ଚପ ବରା ଯାହା ଆଣିଥିବ ଆଉ ଚକୋଲେଟ କୁର୍କୁରି ପୁଣି କୁର୍କୁରି ଖୋଲିବ ସବୁ ଛୁଆ ଙ୍କୁ ଗୋଟେ ଗୋଟେ ଦେବ, ଆଉ ଯାହା ବଳିବ ସେ ଗୋ ଟା ଗୋଟା ଟିକେ ଟିକେ ଟିକେ ଟିକେ ଖାଇବ । ସେ ଏମିତି ଆମ ସ୍କୁଲରେ କରେ। ଆମେ ହ ଆମେ ସବୁ ଛୁଆ ମାନେ ତା ଛଡେଇକି ତା ବେଗରୁୁ ବି ନେଇଯାଆନ୍ତି। ସେ ସମିସ୍ତିଙ୍କ ସହିତ ମାଡଗୋଳ କରିବ । ମତେ ବହୁତ ହସ ମାଡେ ଏଇ କଥା ମାନେ ଭାବିଲା। ଆପଣ ଏମତି କଣ ବୁଲି । ମୁଁ ତ ଜାଣିଛି ଆପଣଙ୍କ ବେଳେ ଯୋଉ ମନୁଆ ଯୋଉ ବରା ଆଳୁକସା ବହୁତ ଭଲ କରୁଥିଲା। ସେତେବେଳେ ବୁଲିର ଏତେ ଡିମାଣ୍ଡ
ହଁ ହଁ ହଁ ହଁ ସେତେବେଳେ ଗଲେ ଖରା ବେଳେ ବି ଆମେ ଯୋଉ ଦିନ ବେଳେ ବେଳେ ହୁଏନି ରୋଷେଇ, ସେତେବେଳେ ହଉନଥିଲା ମା ଅଧିକାଂଶ ସମୟ ଯେତେବେଳେ ଆମେ ମାନେ ହଉଥିଲା କିନ୍ତୁ ଏତେ ବି ଯୋଉ ମାନେ ବନ୍ଦ ରହେ । ସେଦିନ ଆମେ ପଳେଇଯାଉ ତାଙ୍କ ଯଉ ଖାସ୍ କରି ଆଉ ଗୋଟେ କଣ କହିଲେ ଶନିବାରେ ଯୋଉ ସକାଳ ଟାଇମ ଆମେ ତାଙ୍କ ଦୋକାନ ହିଁ ଯାଇକି ଖାଉ ସବୁ
ଇଏ କେମିତି ଉ କଣ କହିଲ ଉ ବାକିରେ ଖାଆନ୍ତି। କି କେମତି ପଇସା ପତ୍ର ଦେଇ ଥାନ୍ତି କିନ୍ତୁ ସିଏ ଦେଇ ଦିଅନ୍ତି କି ସେତେବେଳେ ତାଙ୍କର ଭଲ ଚାଲିଥିଲା। ତାପରେ ତାଙ୍କର କଣ ହେଲା କି ସିଏ ତାପରେ ବନ୍ଦ ଏବେ ବନ୍ଦ କରିସାରିଲେଣି ଦୋକାନ । ତାପ ଦି ତିନି ବର୍ଷ ପରେ ବୋଧେ ବନ୍ଦ କରିଦେଲେ।
ଓ ହ ମୋର ତ ପ୍ରାୟତଃ ମୋର ମନ ଅଛି ଆମେ ଶନିବାରିଆ ବୋଉ ବାପା ଜ ଆମେ ସବୁ ନେଇଥିବୁ କଣ କୋଡିଏ କୋଡିଏ ଟଙ୍କା ଲେଖା ନେଇଥିବୁ। କୋଡିଏ ଟଙ୍କା ତିରିଶ ଟଙ୍କା ଲେଖା ନେଇ ଆଜ୍ଞା ଆଜ୍ଞା କୁହନ୍ତୁ ଟିକେ
ସେତେବେଳେ କଣ କହିଲେ ଗୋଟେ ଦୋକାନି ଆସି କଣ କହିଲ ମଟର ଦୋକାନୀ ବୋଲି ଗୋଟେ
ହଁ ମଟର ମତେ ଜଣା ଯିଏ କି ପାମ୍ପଡ ମଟର ଏସବୁ ବିକୁଥିଲା।
ହଁ ସିଏ ବି ସେମିତି ମାନେ ବହୁତ ଛୁଆ ନିଅନ୍ତି ସେତେବେଳେ। ଓ ତାପ ପାଇଁ ଖାଆନ୍ତି ମାନେ ବହୁତ ପିଲା ସ୍କୁଲ ର ଅଧିକାଂଶ
ମୁଁ ବି ଜାଣିଛି ଆମର କେତେଟା ମୋର ଡହରା ସାଙ୍ଗ ଥିଲେ। ଯେ କିି ଆମେ କୋଡିଏ ତିରିଶ ଟଙ୍କା ନେଇକି ଯାଇଥାଉୁ ଘରକୁ ଖାଇବାକୁ ସେ ବୁଲି ଦୋକାନକୁ ଗଲା ମାତ୍ରେ ସେ ଦେଖ ଦେଖିବେ କୋଉ ପିଲା ଆଗେ ଗଲେ ଖାଇବାକୁ ଆମେ ବି ସାଙ୍ଗ ପିଲାଙ୍କୁ କିଛି ବି କହିପାରୁନା ଯୋଉ ବରା ଚପ ସବୁ ଜିନିଷ ଆଣିଥିବୁ, ଯୋଉ ବରା ଚପ ଜିନିଷ ଆଣିଥିବୁ ସେ ସବୁଥିରୁ ଦିଟା ତିନିଟା ନେଖା ନେଇଯିବେ ଖାଇବା ପାଇଁ। ତାପରେ ଜଗନ ବି କିଛି କହିପାରେ ନା ମୁଁ ବି କିଛି କହେ ନା।
ଅଁ ହଁ ଜଗନ ତ କିଏ ମାରିକି ନେଲେ ବି ସିଏ କିଛି କହିପାରିବନି।
ଆଉ କହେ ନା ତାପରେ ଆଉ ଯୋଉ କୋଡିଏ ତିରିଶ ଟଙ୍କା ଆମେ ଆଣି ରଖିଥିବୁ ପ୍ରାୟତଃ ଆମେ ଆସିବୁ ଯୋଉ ମଟର ସୋଲା ପାଖରେ ଦିଟା ପାମ୍ପଡ ଦଶ ଟଙ୍କା ଆଉ ସୋଲା ଦଶ ଟଙ୍କା ତାକୁ ଗୋଳେଇକି ଖାଇବୁ ତା ଯୋଉ ଗୋଳେଇ ଖାଇଵୁ ଯୋଉ ମାନେ ସେଗୁଡା ବି ସେ ପ୍ରାୟ ଯୋଉ ଆମ ଆମର ଶୁକୁଡା ଯିଏ କୈଳାଶ ସେ ବ୍ୟାଗ ରେ ପୁରେଇ ରଖିଥିବ ଦି ଚାରି ବଣ୍ଡଲ ସେ ଶନିବାରିଆ ମାନେ ଦଶ ଯୋଉ ନଅଟା ରୁ ଏଗାରଟା ଯୋଉ କ୍ଲାସ ସେତେବେଳେ ସେ ଖାଇବ ବହେ ନେଖା ଏକାଥରେ ପାଟିରେ ପୁରେଇବ ସାରଙ୍କୁ ଅନେଇବ ସାରେ ପାଠ ପଢଉଚି ସେ ଧ ସେ ଦିନେ ଧରା ପଡିଗଲା ତାକୁ ସାରେ ବହୁ ତୁ ଜୋରେ ମାଇଲେ ମାଇଲେ ମାରିଲା ପରେ ସେ ଏମତି ସବୁ ଇେ ହେଲା ଆଉ। ନା ଆଉ ସେ ସେଇଦିନ ଠୁ ଏତେ ଆଁଇଲାନି।
ଆପଣଙ୍କ ବେଳେ ଯୋଉ ଚୁଟିଷ୍ଟାଇଲ କାଟି ଦିଆଯାଉଚି, କାଟିକି ଯା ଯାଉଥିଲେ ସ୍କୁଲକୁ, ଆପଣ କେବେ ଯାଉଥିଲେ ସ୍କୁଲକୁ ଚୁଟି ଫୁଟି କା
ନା ନା ସେତେବେଳେ, ସେତେବେଳେ ତ, ମାନେ ସେଇ ଯୋଉ ଆପଣ ପ୍ରଥମରେ କହିଲେ ସାର୍ ବୋଲି ଜଣେ ସାର୍ ଥିଲେ, ସେ ବୋଉ ସେତେବେଳେ ନୁ କହିଲ ଜଗୁଥିଲେ କି ଏମିତି କାହିଁକି ଟିକେ ଟିକେ ଆସିବ, ସେ ନେଇକି ବହୁତ ଥର ମାଡ଼ ଖାଇଥିଲା ଆମ କ୍ଲାସ ବହୁତ ଚାରି ପାଞ୍ଚ ଜଣ ଅଧିକାଂଶ ସମୟ ମାଡ଼ କାହାନ୍ତି, ବୁଝିଲେ, ଉଁ ଉଁ ଚାରି ପାଞ୍ଚ ଜଣ ସାଙ୍ଗ ମାନେ ବହୁତ ମାଡ଼ ଖାଆନ୍ତି, ସେ ବହୁତ ମାନେ ଏମିତି କାଟିବନି ସେମିତି ତାପରେ ସେତେବେଳେ ସେମିତି କହୁଥିଲେ ସେତେବେଳେ ସ୍କୁଲରେ ସେମତି ମନା। କରୁଥିଲେ ସବୁ ପିଲାଙ୍କୁ, ଖାସ କରି ଆମକୁ ନୁହେଁ ବୁଝିଲ ସବୁ ପିଲାଙ୍କୁ ସେ କହୁଥିଲେ ଏମତି ମାନେ କାଠା ଇଏ କାଠା। ଟ ନି ଗାରେ ଗାରେ ଆକାରେ ଆସନି। ଏତେ ବୋ ମାନେ ସେତେବେଳେ ଭଲ ଥିଲା ଜାଣିଛୁ। ସ୍କୁଲରେ ଯେ ସ ସ ସବୁଠାରୁ କହିଲ ମନଜ ପୋଇଲେ ବୁଝିଲ। ସବୁଠୁରୁ ଭଲ କହିଲେ ସମୟଟା ସ୍କୁଲ ଟା। ସେଇଟା ଆମେ ସେତେବେଳେ ବିରତକ୍ ଲାଗୁଥିଲା କିନ୍ତୁ ଆସିଲା ପରେ ଭଲ ମାନେ ଭଲ ଟା ଆଉ ଲାଗୁନି, ଆଉ କୋଉ ଜାଗାରେ ନାହିଁ ସେମିତି।
ଖାଲି ମଡି ଅଛି ତାକୁ ତ ପ୍ରାୟ ଆମ ଜୁଲି ସାରେ ଏମିତି ମା ତାକୁ ମାଇଲେ ଦିନେ, ସିକା ନାଗିବ ସିକା ବୋଲି।
ହୁଁ ହୁଁ ହୁଁ ।
କେ ସିଏ ବିଶ୍ଵାସ କରିବେ ନେଇ କେତେ? ଧଉଡିକି ଯାଇ ପଇଲା ଆମ ସ୍କୁଲ କବାଟ ଦେହରେ ତା ମୁଣ୍ଡ ଟା ବାଟେଇ ହେଲା। ତାପରେ ସେ ସେଦିନ ବହୁତ ଜୋରେ ରାଗିଥିଲା କହିଲା ମୁଁ ଯେମିତି ହେଲେ ବାଟରେ ଆଜି ମାରିବି। ଏମିତି ସବୁମାନେ ତା ଯାଇ ହେଲେ ବହୁତ ଜୋର ମାଡ ଖାଇଥିଲା ନା, ସେଥିଲାଗି ପୁରା ରାଗି ଯାଇଥିଲା ସାରଙ୍କ ଓପରେ। ଆଉ ସବୁ କର, ଆମେ ତାକୁ ବୁଝେଇଲୁ, ତାପ ବୁଝିକି ରହିଲା, ହୁଁ, ଦିନେ କଣ ହେଇଛି ନା ଫତେ ମାରିବି ଆସି ଦିନେ କଣ ହେଇଛି ନା, ସେ ସ୍କୁଲ କୁ ତାର ଦେଇର ବାହାଘର ହେଇଥିଲା, ସେ ସ୍କୁଲ କୁ ସବୁ ନେଇଥିଲା କଣ? ବରା, ପିଆଜି, ସିଙ୍ଗଡା, ପୁର ଏ ସବୁ ଜିନିଷ ନେଇଥିଲା, ସେତେବେଳେ ଟିକେ ଆମ ଗାଁ ସ୍କୁିଲରେ ସେ ଦାଦା ଦେଖେଉଥିଲା । ତାପରେ ଆମକୁ ଜଗନକୁ ମତେ ଏ ସବୁ ଖାଇବାକୁ ଦେଲା ସୁକୁଟାକୁ ଖାଇବାକୁ ଦେଇ ସାରି କିଛି ଦିନ ଗଲା ଯେତେବେଳେ, ତାର ଆମର ସବୁ ମାଡ ଗୋଳ ହେଲା, ପାଟିିତୁଣ୍ଡ ହେଲା, ସି କଣ କଲା ନା- କହିଲା ମୋର ଯୋଉ ରାତି ତମେ ଖାଇଛ ସେ ସବୁ ଜିନିଷ, ମତେ ଦିଅ, ଏମତି ମାଗିଲା । ମାଗିଲା ପରେ, ଆମେ ବି ଆମ କତିରେ ସାଙ୍ଗେ ସାଙ୍ଗେ କଣ? ଆମେ କୋଉଠୁ ଆଣିବୁ, ତାପରେ ଯେବେ ବିି ଆମ ପୋଖରେ ସବୁ ଛଣା ହେଲା ପୁରୀ ବରା ଦିନେ ମୋର ଜଗନ ନାଁ ମୋର ନା କହିକି, ଜରେ ଜରିଆ ନେଇକି ଯାଇଥିଲି । ନେଲା ପରେ ସେଠି କଣ କଲା ନା, ସେ କହିଲା ଯୋଉ ସମୟରେ ଯୋଉ ସୂର୍ଯ୍ୟ ଅସ୍ତ ହେଇଥିଲା, ଯଉ ସମୟରେ ପୁରା ଠଗର କ ମାନେ ସେ ଏମିତିଆ କଥା କହିବ, ଯେତେବେଳେ ସୂର୍ଯ୍ୟ ଅସ୍ତ ହେଇଥିଲା, ଯେତେବେଳେ ଉଇଁବ, ଯେତେବେଳେ ଯୋଉ ଗଛରେ ଯେତ ଏତିକିଟା ଟଗର ଫୁଲ ହେଇଥିବ, ସେ ଏମିତି କଥା କହିିକିନି ଆମକୁ ଆମକୁ ସବୁବେଳେ ମାନେ ମାଡ଼ ଗୋଳ କରୁଥିଲା । ନମ ସଇତା
ସାଙ୍ଗ ଟା ନା କହିଲା ଟିକେ?
ଏଇ ଶିଖାନ୍ତ ନାଏକ ବୋଲି ପିଲାଟିଏ, ସିଏ କଣ କରିବ ନା? ସେତେବେଳେ ତପୁନି ଗୋଟେ ପିଲାଟି ସେ ବହୁତ ନିରଳିଆ ପିଲା, ତା ପାଖରେ ଇଏ ନେଇ ତାଙ୍କ ଗୋଡ ଥୋଇବେ, ମାନେ ତାକୁ କହ ଦେହ ଲଗେଇବେ, କହିବେ ତୋ ଦେହ ଯଦି ଆମ ଦେହରେ ବାଜିବ ତାହେଲେ ପଚାଶ ଟଙ୍କା ଦେବୁ। ସିଏ କାହାକୁ କିଛି କହେନା କିଛି ବି କହେନା ଏମିତି ମତେ ଭାରି ଦୟାଳି ଲାଗେ ଆମେ ତାକୁ ସବୁବେଳେ ପାଟି କରୁ। ଆମେ କହୁ ତୁ କାହିଁ ତା ସାଙ୍ଗ ନାଗୁଛୁ, ସିଏ ଯୋଉ ଦିନ ତାର ରାଗ ହେଇ ସେ ଏକା ଥରେ ହାତ ଫାତ ଉଠେଇଚି। । କଣ ଏନ୍ତିଆ ସବୁ କେମତି କେ
ବହୁତ ବହୁତ ମୋ କା ମୋ ପ୍ରିୟ ବନ୍ଧୁ ଯିଏ ସେ ଜଣେ ଖାଲି ଏ ମାନେ କଣ କହିଲ ବେଞ୍ଚ ଲାଗି ତାର ସବୁବେଳେ ମାଡ ବେଳେ ବସିବା ପାଇଁ । ବସିବା ପାଇଁ ମାଡ଼ଗୋଳ। ଥରେ ସେ ମାନଙ୍କର ଆମର ଯଉ ଲେଖୁନା କଲମ ରେ କଲମରେ ସେଏ ଗେବି ଗାବି ପକାଏ । ବୁଝିଲେ, କଲମରେ ବି ଗେବି ଗାବି ପକେଇବ ସେ। ମୋ ସାଙ୍ଗଟା ବସିଥିଲା ତାର ମାନେ ଗେବି ଦେଲା।ସିଏ ଗୋଟେ ଆଉ ଗୋଟେ ମଜା କଥା ସେ ଯେତେବେଳେ ନୂଆ ପେନ୍ ଆଣିବ କା ଦେହରେ ଗୋଟେ ଗେବିବ।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
ବୁଝିଲେ, କାହିଁକି ନା ତା କହିଲା ମୋ ପେନ୍ ଟା ମୋର ରକ୍ତ ଟିକେ ଖାଇଲେ ଭଲ ଚାଲିବ। ସେ ଗୋଟେ ଏମିତି ପିଲା ଥିଲା । କ୍ଲାସ୍ ରେ ଏମିତି ବ କହିବ ପେନଟା ଲେଖିବି ମାନେ ଗେବିଲେ ମାନେ ଟିକେ ଚା ଭଲ ଚାଲିବ ମୋର।
ପ୍ରାୟ ବି ଆମ ପିଲାମାନେ ବି କଣ କହିଲ ଏକ ମୁନ ଗୋଟେ ପିଲାର ସେ ଜାଣିନାହାନ୍ତି। ସିଏ ଏମିତି ବସିଯାଇଚି ପୁରା ଗାଣ୍ଡିରେ ଗେବି ହେଇଗଲେଣି ତାର ସେମାନେ ଥୋଇ ଦେଇଛି ଇଏ ଆଉ ଦେଖିନି। ଗେବିବା ଦ୍ୱାରା ତାର ରକ୍ତ କଣ ବାହାରିଲା ଏମିତି ବହୁତ ବଡ କେସ ହେଇଥିଲା କୁଆଡେ? ଟିକେଟ ଇଏରେ ବସିଥିଲା।ଏମିତି ବହୁତ ଏଇ ଜଗନ ରାଗରେ କା ଇଏରେ ଏମିତି ଥୋଇ ଦେଇଥିଲା ଏକ ମୁନିଆ ଟା। ମତେ ସେ ଏତେ ଜଣା ଶୁଣା ନାହିଁ।ମୁଁ ତ ଆଗ ଲାଇନରେ ବସୁଥିଲି । ହଁ ଆମକୁ ଗୋଟେ ସାର୍ କହିଥିଲେ କି ତମ ଆଗ ଲାଇନ ରେ ଯୋଉ ଦି ଲାଇନ ପିଲା ବଇଚ ତାଙ୍କ ଭିତରୁ କେହି ଦଶମ ପାସ୍ କରିବେନି। ଆମର ଆଗ ଲାଇନ ର ଯୋଉ ଦି ଲାଇନରେ ପିଲା ବଉଥିଲେ ଖାଲି ଜଣିଏ ଫେଲ ହେଇଚି ଦଶମରେ ଆଉ ସମସ୍ତେ ଦଶମ ପାସ ଉତ୍ତୀର୍ଣ ହେଇଛନ୍ତି। ଆଉ ସେ ସାରଙ୍କୁ ଆ